ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଆପଣ ଏବେ କଣ କରୁଛନ୍ତି ଖାଇ ପିଇ ସାରିଲେଣି?
ହଁ ଖିଆ ପିଆ ସଇଲାଣି ଘର ଓଳା ସଇଲାଣି ବାସନ ମଜା ସଇଲାଣି ଏଇଠି ପାର୍କଟିକି ମୋ ସାଙ୍ଗ ଫୋନ କରିଥିଲେ ଆ ଆଉ କାଲି ତ ଯାଇନଥିନୁ ବର୍ଷା ହେଇଥିଲା ଆଉ ଆଜି ଫୋନ କଲାଣି ପଳେଇ ଆସ ଶୀଘ୍ର ବର୍ଷା ଆସିବ ଆଉ ଚାଲି ହବନି। କହିନି ହଁ ଆଉ ଟିକେ କାମ ଅଛି ସାରିକି ଯାଉଛି ସେ ବହୁତ ଦିନର ସାଙ୍ଗ ସେ ଦିନକୁ ଦଶଥର ଫୋନ କରିବ। ମୁଁ ଅଧା ବଳେ ରାଗି ଉଠ ଚାରିଟା ବେଳୁ ତ ଜିମି ଇଏ ହଜାର ଥର କଣ ଫୋନ କରୁଚ କହିଲି ମନେ ମନେ ଭାବେ ଆଉ ଭାରି ଭଲ ହଁ ସାଙ୍ଗ ରହିଲା ଦିନୁ ତିରିଶ ବର୍ଷ ହେଲା ରହିଲିଣି ଏଇଠି ସେଇଠି ସାଙ୍ଗ ସେ ଚାଲିଆକୁ ଟିକେ ସାଙ୍ଗ ପାଏ ମୋ କତିରେ ଭଲ ଦୁଃଖ ସୁଖ କହେ ଆଉ ତା ପାଖରେ କହେନି ସବୁ କହିଦିଅନ୍ତି କଳି ନଥାନ୍ତି ଆଉ ସେ ସେଇଥିପାଇଁ ଡାକେ ଆଉ ଫୋନ କରିଥିଲା ମୁଁ କହିଲି ରହିଥା ଆଉ ଦଶ କୋଡିଏ କେ ଜାଉ ଯିବା ଖରା ଦେଖିକି ଆଉ ଗରମ ନାଗିବ ଖରାରେ ଚାଲିନେ ହାଲିଆ ହେଇଯିବା ଆଉ ପାଞ୍ଚଟା ବେଳକୁ ଯିବା ଫୋନ କରିଥିଲା ତାଙ୍କର ସାଙ୍ଗରେ କଥା ହଉଥିଲି ଏ ଖଇକି ସବୁ କାମ ସିକି ଟିକେ ଗଡୁଛି ଆଉ ଦଶ ପନ୍ଦର ମିନିଟ ଗନେ ଯିବି ପାର୍କ ଆଉ। ଚାଲିିକି ବୁଲିକି ଆସିବି ମନ୍ଦିର ଅଛି ସେ ଟିକେ ବସୁ ଆମେ ଦୁଃଖ ସୁଖ ହଉ ପବନ ଦିଏ ଭଲ ଲାଗେ ଟିକେ ଆଉ ରାତି ସାତଟା ବେଳକୁ ଆସେ ଆଉ ସିଏ ବି ପଳାଏ ମୁଁ ପଳେଇ ଆସେ ଆ ପୁଅ ବୋହୁର ଘର ଘରେ ତାଙ୍କୁ ଭଲ ଲାଗେନି ଓହ। ଭଲ ପାଆନ୍ତିନି ଆଉ ସେଇଠି ହଁ ମତେ ଟିକେ ଭଲ ମନ୍ଦ କହେ ଆଉ।
ଯାହା ହଉ ଆପଣଙ୍କ ଘର ପାଖ ପାଖରେ ପାର୍କ ଅଛି ଆପଣ ସବୁବେଳେ ଏ ସେଇଠିକି ଯାଉଛନ୍ତି ଚାଲିବା ପାଇଁ ଆଉ ସକାଳୁ ଆଉ ସନ୍ଧ୍ୟା ବେଳେ ସବୁବେଳେ ଚାଲିଲେ ବି ଦେହ ପାଇଁ ଭଲ କାରଣ ଏବେ ତ ଯୋଉ ମାନେ ଯୋଉ ଖାଇ ଅଧିକ ଖାଇଲେ ସମସ୍ତେ ମୋଟା ହେଇଯାଉଛନ୍ତି ଗ୍ୟାସ ହେଇଯାଉଛି ସବୁବେଳେ ଚାଲିଲେ ବି ଭଲ ପୁରା ଭଲ ଦେହ ବି ଭଲ ରହିବ ସୁସ୍ଥ ରହିବ ଆଉ ଯାହା ହଉ ଆପଣଙ୍କ ପାଖରେ ଗୋଟେ ଭଲ ସାଙ୍ଗଟେ ଅଛି। ମୋର ତ କେହି ସାଙ୍ଗ ମାନେ ଭଲ ସାଙ୍ଗ କେହି ନାହାନ୍ତି। କାମ ପାଇଲେ ଖାଲି ମୋ ମତେ ଫୋନ କରନ୍ତି କିନ୍ତୁ ମୁଁ ଉଠାଇନି କାମ ପଡିଲେ ଫୋନ କରିବେ କାମ ସରିଲା ପରେ ତୁ କିଏ ନା ମୁଁ କିଏ ସେଇ ଯୁଗରୁ ମୋ ମା ଯୋଉ ମୋର କି ମାନେ ଭଲ ସାଙ୍ଗ ବୋଲି ମୋର ଜଣିଆ ଅଛନ୍ତି ସିଏ ଏବେ ଯୋଉ ତାଙ୍କର ତ ଏବେ କଲେଜ ସିଏ ସବୁ ଯାଉ ଏବେ ମାନ ଆଜି କଲେ ତାଙ୍କର ଖୋଲିଗଲା ସେ ଯାଇଛନ୍ତି କଲେଜ ତାପରେ ସେ ଆସିଲେ ଯାଇକି ଆମେ ଯୁଆଡେ ଯିବୁ ତାପରେ ଯୋଉ ସାଙ୍ଗ ତ ମାନେ ଭଲ ସାଙ୍ଗ ମିଳିବା ତ ବହୁତ କଷ୍ଟ ଏବେ ତ ଯୋଉ ଭଳିଆ ଦୁନିଆ ହେଲାଣି ମାନେ ଗୋଟେ ଭଲ ସାଙ୍ଗ ମିଳିବା ବି ବହୁତ କଷ୍ଟ ହେଇଯାଉଛି ଏବେ ସମସ୍ତେ କହିବେ ମୁ ସମସ୍ତଙ୍କର ସାଙ୍ଗ କି ଦେଖିଲା ବେଳକୁ କାମ ପଡିଲେ ଏ ତାପରେ ଫୋନ କରିବେ କାମ ସରିଲେ ତାପରେ ଫୋନ କରିବେନି କି କଥାବାର୍ତ୍ତା କିଛି କରି ବେନି
ହଁ ପା ଏଇ ଯୁଗ ପା ସେଇଆ ଓଲଟା ଯୁଗ ଭଲ କରିନେ ଖରାପ ନା ଆମର ବି ସାଙ୍ଗ ଟୁ ବହୁତ ଭଲ ଏଇ ଆଉ ହଁ ସାରା ଦିନ ଫୋନ କରିବ ଆଉ ନ୍ୟୁଜ ରେ ଦେଖିବା ଯେ ଏଇଟା ଜିନିଷ ବଢିଲା ସେଇ ଜିନିଷଟା ବଢିଲା ଗ୍ୟାସ ବଢିଗଲା ସେଉଛି ସବୁ ଜଣେଇବ ଟିକେ ତାକୁ ଟିକେ ଭଲ ଲାଗେ ମୋ କତେ ଟିକେ କହିଦିଏ ଭଲ ଲାଗେ ଆଉ ଆଉ ଅଲଗା ସାଙ୍ଗ ସବୁ ଅଛନ୍ତି ବସିକ ଗଛ ସବୁ ହଉ ଟେ ଘରେ ପଖରେ ସବୁଦିନେ ଭଲ କଥା କହିବ ସାଙ୍ଗ ଡାକିବ ଆସୁନୋଲୋ। ଘରେ ରହିଛି ହ ଏଇଠି ବଷିକି ଦୁଖ ସୁଖ ଚାଲିବା ଖରା ହରିନି ମୋ ତ କାମ ସନଥିବ ତାର ପୁଅ ବୋଉ ଘର ସିଏ କାମ କରିଦେଇଥିବ ସେୋ ଯଦି କିଛି କାମ ନାହିଁ ଖାଲି ଖାଇବ ତାର ନିଜ ବୋଟା ନିଜରେ ଖାଦିବ ସଇରା ଯେ ସେ ଯାଏ। ତାକୁ ଟିକେ ଭଲ ଲାଗେନି। ରହେ ସେଥିପାଇଁ ମୋତେ ଡାକେ। ଆସେ ଆମର ଲ ଖାଇବା ପିଇବା ପାଇଁ ବହୁତ ଲୋକ ଆମ କହିଲେ ସିନା ଯିମୁ। କାଟିପାରେନି ବୋଲି ଯାଏ। ତା ପାଖରେ ଟିକେ ବସିକି ଦୁଃଖ ସୁଖ ହେଇକି। ଆସ ଆଉ ଏଇଭଳିଆ କଥା ଆଉ ଆଉ ସବୁ ଆସନ୍ତି। ପାଣ୍ଡବ ନଗରରୁ ନାଗେଶ୍ଵର କଲୋନୀରୁୁ ବ୍ରହ୍ମେସ୍ୱରରୁ ରିଲପର ରୁ ସାଙ୍ଗ ଏତେଟା ନହଁ ଆଉ ଦି ଜଣ କଲୋନୀ ରେ ଯାଆନ୍ତି ବହୁତ ଦିନରେ ସାଙ୍ଗ ସତାଲବେ ମସିହା - ସବୁ ସେ ସାଙ୍ଗ। ଆଉ କାଟି ପାରୁନି ରହିଛି ଆଉ ଆଉ।
ହଁ ମ ଏତେ ଖରାରେ ବି ଚାଲିବା ଭଲ ନୁହେଁ ଖରାରେ ତ ଏବେ ସବୁ ଏତେ ଜୋରସ ଖରା ହଉଛି ଯେ ଅଂଶୁଘାତ ହାରିକା ହେଇଯାଉଚି। ଏତେ ମାନେ ଏଇ ପାଞ୍ଚଟା ସାଢେ ଚାରିଟା ପାଞ୍ଚଟା ବେଳକୁ ଯିବେ ଚାଲି ଚାଲି ଆସିକି ସାତଟା ସାଢେ ସାତଟା ବେଳକୁ ଆସିବେ ଆଉ ଏତେ ଜଲଦି ବି ଯାଇକି କଣ କରିବେ ଯେ। କେହି ପିଲା ନଥିବେ ମାନେ କେହି ଲୋକ ବି ନଥିବେ ଆଉ ଏତେ ବି ଖରା ହଉଥିବ ଗୋଟେ ରାଉଣ୍ଡ ଚାଲିଲା ବେଳକୁ ପୁରା ଝାଳ ହେଇ ଇଥିବ ତାହେଲେ ଆପଣ ବୋଧେ ଦିନକୁ ମାନେ ସକାଳେ ପାଞ୍ଚ ଛଅ ରାଉଣ୍ଡ ଚାଲୁଚନ୍ତି ସନ୍ଧ୍ୟା ବେଳେ ପାଞ୍ଚ ଛଅ ରାଉଣ୍ଡ ଚାଲୁଚନ୍ତି। ଏତେ ରାଉଣ୍ଡ ଚାଲିଲା ବେଳକୁ ଆପଣ ଙ୍କର ଯୋଉ ଶାଢୀ ସବୁ ଥିବ ସବୁ ତାକୁ ପୁରା ଓଧା ହେଇଯିବ। ଝାଳରେ ଆପଣ ଯିବେ ପାଞ୍ଚଟା ବେଳକୁ ଯିବେ ପବନ ହଉଥିବ ଥଣ୍ଡା ପବନ ସେଇଠି ଯେତେବେଳେ ଯିବେ ମାନେ ଚାଲିଚୁଲିକି ବସିକି ଆସିବେ ଆଉ ତାପରେ ସେଇ ପାର୍କରେ ବୋଧେ ବହୁତ ସାରା ପିଲା ଛୋଟ ଛୋଟ ପିଲା ବଡ ପିଲା ଆସନ୍ତି ଖେଳିବାକୁ।
ହଁ ହଁ। ଛୋଟ ଛୋଟ ପିଲା ବଲ ଖେଳନ ମା ବାପା ମାନେ ଛୋଟ ବଲ ଛୋଟ ପିଲାଙ୍କର ବେଟ ନେଇକ ଯାଆନ୍ତି। ବଡ ପିଲା ବି ଫୁଟବଲ ଖେଳନ୍ତି ପଚା ଷାଠିଏ ବର୍ଷର ବୟସ୍କ ଲୋକ ଲୋକ ସକାଳେ ଫୁଟବଲ ଖେଳନ୍ତି ଆଉ ଯୋଗ ବି କରନ୍ତି। ବହୁତ ଭଲ ହୁଏ ପାର୍କର ଚାଲିକି ଆସିବୁ ଆ ସାଙ୍ଗ ଦେହର ଭଲ ଦି ଥର ବାଜିଲାଣି ସେ କହିବ ଆଉ ସେ ବଲ ଖେଳ ପିଲା ଆସିନାହାନ୍ତି ଆମେ ଆଗେତୁରିଆ ଚାଲିକି ପଳେଇ ଆସିବା ବଲ୍ ବାଜୁଚି। ପିଲାମାନଙ୍କର ଛୁଟି ଇସ୍କୁଲ କଲେଜ ଟ୍ୟୁସନ ସବୁ ଛୁଟି ଅଛି ଆଉ ଖେଳିବେନି ପିଲାମାନେ କୁଆଡେ ଯିବେ ତାପରେ ଇସ୍କୁଲ ଖୋଲିଗଲାଣି ଆଉ କଣ ଆସିବେ ଖେଳି ବାକୁୁ ଟିୟୁସନ ଯିବେ ସ୍କୁଲ ଯିବେ ଘରେ ପାଠ ପଢିବେ ଆଉ ସବୁ ଓଡିରେ ଟିକେ ବଲ୍ ଭଲ ବ ଭାରି ଡର ଭାରି ଛାନିଆ ହୁଏ ତାର ଗୋଡ ଭାଙ୍ଗି ଯାଇଥିଲା। କହ ମୋ ଭଙ୍କା ଗୋଡର ବାଯିବ ଯଦି ମୁଁ ଛୋଟା ହୋଇକି ବସିବି ଆଉ ଏଇଥିପାଇଁ ସେ ଛାନିଆ ହୁଏ କହେ ବେଣୁଶୁ ପଳେ ଆସେ ଚାଲିଆ ଏ ଚାଲିଲେଣି ଆମେ ଛାତରେ ଯାଇଥିଲି ଲୁଗା ତୋଳିଆକୁ ଦେଖିଲ ଆଉ ପାର୍କରେ ଲୋକ ଚାଲନି ଏତେ ଖରାର କେମିତି ଚାଲୁଛନ୍ତି କେଜାଣି ହୁଁ ଆସିବେ ଲୁଗା ତୋଳିବାକୁ ଯାଇିଥିଲି ଦେଖିକି ଆଇଲି ଚାଲୁଚନ୍ତି ସେ ଆମ ସାଇଟ୍ ଘରେ କହିଲେ ଭାଉଜ ଲୁଗା ତୋଳି ନେଲ ମୁଁ କହିଲି ହଁ ନେଇଯାଉଚି ଖରା ହେଲାଣି ଛାଇ ହେଲାଣି ଖରା ଶୁଖିଗଲାଣି ଆଣିକି ଘରେ ଭାଙ୍ଗିଭୁଙ୍ଗି ରଖିନି ଆଉ ପାର୍କ ଯିମି ତ ସେଥିପାଇଁ ନେଇ ଯାଉଛି। ଆଉ ଗଛର ପାଣି ଦେଇଥାନ୍ତି ଛାତ ଉପରେ ବିଭିନ୍ନ ପ୍ରକାର ଗଛ ଲଗେଇଛି ପାଣି ଦେଇଥାନ୍ତି। କାଲି ତ ବର୍ଷା ହେଇଛି ଆଉ ମୁର୍ଦା ଅଛି ମାଟି ଥାଉ ଆଜି ପାଣି ଦେବିନି କାଲିକି ଦେମି ଆଉ କହିକି ପଳେଇଆାଇନି। ଆପଣ ଫୋନ କଲେ ଟିକେ କଥା ଦେଇକି ପାର୍କ ଯିବି ଆଉ। କଥା ଆଉ
ହଁ ଆମ ଛାତ ଉପରେ ବି ବହୁତ ପ୍ରକାରିଆ ଗଛ ଲାଗିଛି। ଆଉ ଆମର ଏଇଠି ଗୋଟେ ଟଗର ଗଛ ଅଛି, ସେଥିରେ ବହୁତ ଫୁଲ ଫୁଟିଲାଣି ଏବେ ତାପରେ ମନ୍ଦାର ଗଛ ଅଛି, ମନି ପ୍ଲାଣ୍ଟ ଗଛ ଅଛି ଆଲୋଭେରା ଗ ଆଉ ଯୋଉ ଅନ୍ନପୂର୍ଣ୍ଣା ଗଛ, ତାପରେ ଲେମ୍ବୁ ଗଛ, ଆହୁରି ଯୋଉ ଜୁଆଣି ଗଛ ଅଛି, ହଳଦୀ ଗଛ ବି ଗୋଟେ ଅଛି, ଏବେ ଯୋଉ ହଳଦୀ ସବୁ ଲଗା ହେଇଥିଲା ଏବେ ଏଇ ଆର ବର୍ଷ ସବୁ କଢା ହେଇଛି। ପୁଣି ଆଉ ବର୍ଷେ ପରେ, ଏବେ ତାପରେ ଯୋଉ ଲଗା ହେଇଛି ପୁଣି ବର୍ଷେ ପରେ କଢା ହେଲେ ମେଞ୍ଚେ ହଳଦୀ ବାହାରିବ। ଏଇ ବର୍ଷ ବି ଯୋଉ ହଳଦୀ ଟା ବାହାରିଥିଲା ସେଇଟା ବି ବହୁତ ଭଲ ଅଧିକ ବାହାରିଥିଲା ତାପରେ ଏଇ ଯୋଉ ବାହାରେ ଯୋଉ ସବୁ ବାହାରେନି ସୋରିଷ ଯୋଉ ଲଗାନ୍ତି। ମୁଁ ଥରେ ଆମ ଟାଙ୍କି ପଛ ପଟେ ଟିକେ ସୋରିଷ ଫୋପାଡି ଦେଇଥିଲି। ଏ ଯୋଉ ଟାଙ୍କିରେ ଯେତେବେଳେ ପାଣି ସବୁବେଳେ ଓଭର ଫ୍ଲୋ ହେଇକି ତଳକୁ ପଡେ ସେଇଠି ସବୁବେଳେ ତା ପାଖରେ ସେଇଠି ସବୁ ପାଣି ବାଜିଯାଏ। ଏମିତି ସବୁବେଳେ ପାଣି ବାଜି ବାଜି ସେଇଠି ବି ପୁରା ପଚିଶ ମାନେ ବର୍ଷେ ଖଣ୍ଡେ ହେଲାଣି, ସେଇଠି ମେଞ୍ଚେ ସୋରିଷ ହେଇଥିଲା, ସୋରିଷ କୁ ସବୁ କାଢି ବି ଥିଲି। ମ ସେଇଥିରେ ଶହେ ଗ୍ରାମ ଖଣ୍ଡେ ସୋରିଷ ବାହାରିଥିଲା। ଏଇଠି ସବୁ ତାପରେ ଯୋଉ ଲେମ୍ବୁ ବି ଲେମ୍ବୁ ଗଛ ଯୋଉ ଅଛି। ଲେମ୍ବୁ ଗୋଟେ ଛୋଟ ଛୋଟ ଲେମ୍ବୁ ହେଇଛି ତାପରେ ସେଗୁଡାକ ମାନେ କଷି ଗୁଡାକ ପାଚିଲେ ଆଣି ଖାଇବୁ ଆଉ ତାପରେ ଆମ ଛାତପରେ ଗୋଟେ ଲଙ୍କା ଗଛ ବି ଥିଲା, ସେଟା ଏବେ ମରିଯାଇଛି। ତାପରେ ଆମର ବିଭିନ୍ନ ଫୁଲ ଗଛ ଅଛି, ଆଉ ଗେଣ୍ଡୁ ଗଛ କିନ୍ତୁ ବହୁତ ମାତ୍ରାର ଅଛି ଗେଣ୍ଡୁ ଗଛ ଆଉ ତୁଳସୀ ଗଛ ଏଇଟା ବହୁତ ଅଧିକ ଅଛି। ତାପରେ ଆମ ଛାତ ଉପରେ ଏବେ ଆଗରୁ ବହୁତ ଗଛ ଥିଲା। ଆମର ଯୋଉ ଘର ମାଲିକ ଆସିକି ପାଟି କଲା ତ, କହିଲା କି ଆମ ଛାତ ଅସନା ହଉଛି। ସେ ଯୁଗରୁ ଆମେ ଅଧା ଗଛ କାଢି ଦେଇଛୁ। ନହେଲେ ଆମର ଆଗରୁ ମେଞ୍ଚେ ଗଛ ଥିଲା। ତାପରେ ଆମର ଘରର ମାନେ ଆମେ ତ ପୁରା ତଳେ ରହୁଛୁ। ସବା ତଳେ ଗୋଟେ ମନି ପ୍ଲାଣ୍ଟ ଗଛଟା ଲଗେଇଥିଲୁ ସେଇଟା ପୁରା ଘର ଠୁ ପୁରା ଛାତ ପର୍ଯ୍ୟନ୍ତ ପୁରା ଉଞ୍ଚା ହେଇଛି ସେ ଗଛଟା। ଏମାନେ ସେଇଟା ସେଇଟା ଦି ବର୍ଷ ତିନି ବର୍ଷ ଖଣ୍ଡେ ହେଲାଣି। ସେଇଟା ପୁରା ଛାତ ପର୍ଯ୍ୟନ୍ତ ଉଞ୍ଚା ହେଇଛି ଆଉ ତା ଉପର ଯୋଉ ସବୁଠାରୁ ବଡ ପତ୍ର ସେଇ ପତ୍ର ଗୁଡାକ ମାନେ ପୁରା କଦଳୀ ପତ୍ର ର ଯୋଉ ଛୋଟ ଛୋଟ ସାଇଜ, ସେତିକି ପତ୍ର ପୁରା ସାଇଜ ହେଇଛି। ଆଉ ଗଛ ବି ଲଗେଇଲେ ତ ଭଲ।
ଘର ମାଲିକ ସିଏ ଲଗେଇବ ଭଲ ଆମେ ଲଗେଇଲେ ଆମର ଛାତ ଖରାପ ହଉଛି। ସେଥିପାଇଁ ଆମେ ଲଗୁଉନୁ ବେଶୀ, ଫୁଲ ଗଛ ଦିଟା ଅଛି ବୋଲି ଟିକେ ପାଣି ଫାଣି ଦବାକୁ ହଉଛି। ଠାକୁର ପୂଜା ପାଇଁ ଫୁଲ ଦିଟା ଦରକାର ଚାଲିବା ଗଲେ- ସକାଳେ ଚାରି ପାଞ୍ଚଟା ଚାଲିଲେ ଦିଟା ଫୁଲ ଆଣେ ପାର୍କରେ ତ ବେଶୀ ଫୁଲ ମିଳେନି ଶହ ଶହ ଲୋକ ତୋଳନ୍ତି ଯହା ଆଣେ ଆମ ଛାତ ଉପର ଫୁଲ ଟିକେ ହେଇଯାଏ ଠାକୁର ପୂଜା ପାଇଁ ଆଉ ସୁକୁଣ୍ଡ ରଖିନି ଉଠେଇଦେନି ପାଟିଗଲା ଘର ମଲିକି ଆସିକି ଆଉ ରଖମେ ଏଇ ଅଭଡାହାଣ୍ଡି ଦିଟା ଅଛି ଆଉ ପାର୍କରୁ ଫୁଲ ନେଇଆସେ ସେ ଫୁଲ ଦିଟା ବାହାରେ ଠାକୁର ପୂଜା ପାଇଁ ନିହାତି ତ ଠାକୁର ପୂଜା ପାଇଁ ଫୁଲ ଦରକାର ଆଉ ଭାବତ୍ରୀ ମାସଷ ମାସରେ ମୁଁ କିଣିକି ଆ ଗେଣ୍ଡୁ ଫୁଲ ସବୁବେଳେ ଆଉ ଅଟା ବଳେ ଟବର ଫୁଲ ବାହାରେ ପାର୍ ଆଣେ ମନ୍ଦାର ଆଉ ଏଇ ସବୁ ବିଭିନ୍ନ ପ୍ରକାର ଫୁଲ ଟିକେ ହେଇଯାଏ ଆଉ।